ହୁଁ।
ନମସ୍କାର।
ନମସ୍କାର।
କଣ କରୁଛନ୍ତି?
କଣ କରିବି ଏଇଠି ଲୁଗା ଭାଙ୍ଗ କରୁଛି ଆଉ।
କଣ କରୁଛନ୍ତି?
ଲୁଗା ଭାଙ୍ଗ କରୁଛି ମାନେ ଲୁଗା ସବୁ ଯୋଉ କାଚା ହେଇଥିଲା ତାକୁ କିଛି ହଁବ।
ଓହୋ ଯାହାହେଉ ଘରର କାମ କରୁଛନ୍ତି ଆଉ।
ଏକା ଝିଅ ହେଲେ ସବୁ କରିବାକୁ ପଡିବ।
ଓହୋ ଆଜି କଣ ଖାଇଥିଲେ ଖରା ବେଳେ?
ଖରାବେଳେ ଭାତ ଖାଇଥିଲି ସୋୟାବିନ ତରକାରୀ। ଆଉ ଶାଗ ଭଜା, କଲରା ଭଜା, ପୁଟୁଳ ଭଜା। ଆଉ କଣ କୁହନା ସେଇ ଯୋଉ ଦହିରେ ଯୋଉ ତଡ଼କା ଲଗେଇକି।
ଓ ହୋ। ମାନେ ହଉଛି ଆମର କଣ ହେଟା କୁହନ୍ତି ଗୋଟେ ମନେ ପଡୁନି। ଛାଡ଼।
କଣ ଖାଇଲ?
ମୁଁ ଆଜି ଖରାବେଳେ ପଖାଳ ଖାଇଥିଲି।
ପଖାଳ ତ ବହୁତ ଭଲ ପେଟ ଥଣ୍ଡା ରହିବ।
ମୁଁ ଖାଇଥିଲି ପଖାଳ ଖାଇଥିଲି। ତା ସହିତ ଆଳୁ ବାଇଗଣ ଗୋଟେ ଚୋଖା ଆଉ ହଉଛି ପୋଟଳଆଳୁ ଭଜା ଆଉ ହୋଉଛି ତା ସହିତ ଆମ୍ବ ସରା।
ଆଚ୍ଛା। ଆଉ ସନ୍ଧ୍ୟାରେ?
ସନ୍ଧ୍ୟାରେ ଯାଇଥିଲି ବଜାର ଟିକେ ଯାଇଥିଲି ସାଙ୍ଗମାନଙ୍କ ସହିତ। ଖାଇକି ଆଇଥିଲି ଗୁପଚୁପ୍ ଖାଇଥିଲି ଆଉ ବରା, ସିଙ୍ଗଡ଼ା। ଆଉ ଥଣ୍ଡା ଆଉ।
ଥଣ୍ଡା।
ହୁଁ।
ଖାଇଥିଲେ ନା ପିଇଥିଲେ ଓ ହଁ।
ତମେ ଆଜି ସନ୍ଧ୍ୟାବେଳେ କଣ ଖାଇଥିଲ?
ସନ୍ଧ୍ୟାବେଳେ ମୁଁ ଖାଇନି ସେମିତି କିଛି ବିସ୍କୁଟ ଖାଇଛି ବାସ୍।
ସନ୍ଧ୍ୟାବେଳେ କିଛି ହାଲକା ଜିନିଷ ଖାଇବା କଥା ନା ଆଉ।
ଖାଇବାକଥା କି ଖାଇନି ଆଉ। ସନ୍ଧ୍ୟାରେ ଖାଇଦେଲେ ରାତିରେ ଖାଏନି ସେମିତି ଶୋଇଯାଏ ସେଥିଲାଗି ଖାଇନି।
ଓହୋ। ହଉ ଆଜି ରାତି କଣ କରାହଉଛି?
ହଁ। ଯିବା ଗୋଟେ ଜାଗାକୁ ଅଛି ଗୋଟେ ନିମନ୍ତ୍ରଣ। କାକାଙ୍କ ଘରକୁ ଯିବାର ଅଛି। ନା ନା ବାହାଘରିଆ ନୁହେଁ ପୂଜା।
ହୁଁ ପୂଜା ମାନେ ଅରୁଆ ଫରୁଆ ହେଇଥିବ ଆଉ।
ହଁ ସେମତି ଅଛି।
ଆଉ ଏବେ ମାନେ ଲୁଗା ଭାଙ୍ଗି ସାରିଲା ପରେ କଣ କରିବା ଅଛି? ତା କାକାଙ୍କ ଘରକୁ ଯିବେ ତାପରେ ଆସିବେ ଆଉ।
ହୁଁ ସେଇଠି ରାତିରେ ରହିବା ପାଇଁ କହୁଥିଲେ, ରହିବାନି ପଳେଇ ଆସିବା ଆଉ।
ବେଶୀ ଦୂର ବୋଧେ ନୁହେଁ ପାଖରେ?
ସେ ଦୂର ନୁହଁ ପାଖରେ ସାଉଣ୍ଡ ଶୁଣାଯାଉଥିବ ସେଥିଲାଗି ସକାଳୁ କଥା ହେଇପାରୁନି। ହଁ ସେପଟେ ଆମ ପାଖରେ ମାର୍କେଟ ପାଖରେ ତ ସେ ମାର୍କେଟ ପାଖରେ ଗୋଟେ ବାହାଘର ବି ହ ହଉଛି ତାଙ୍କର ତାଙ୍କର ଯୋଉଠି ମାଇକ ବାଜୁଛି ପୁଣି ଏପଟେ ବାଜୁଛି ଦୁଇ ଆଡ଼ୁ ସାଉଁ
ଆଜ୍ଞା ଆଜ୍ଞା।
ସେଇ ଲାଗି ଆଉ।
ଆଉ ଏବେ ମାଆ ସିରିଏଲ ଦେଖୁଥିବେ ବୋଧେ ଆଉ। ତମେ ବୋଧେ ଟୋଟାଲି ଟିଭି ଦେଖନି।
କିଏ ମୁଁ?
ହଁ।
ହୁଁ ମୁଁ ଟିଭି ଦେଖେ କାର୍ଟୁନ ଦେଖେନା ସକାଳେ।
ଯା ସକାଳେ ସେତିକି।
ହଁ। ଆଉ ସେମିତି କଣ ଦେଖିବୁ? ସିରିଏଲ ଦେଖୁଥାଏ ଆଗରୁ ବଙ୍ଗଳା ସିରିଏଲ ଦେଖୁଥାଏ। ଆଉ ଏବେ ଦେଖେନି।
ହୁଁ, ତମେ ବଙ୍ଗଲା ହୁଏତ ବୁଝିପାରୁଥିବ ଠିକ୍ ଠାକ୍ ମୁଁ ଜାଣିଛି ଆଉ।
ସେମିତି ଆଉ
ସେମିତି କଣ? ତମର ଚାନ୍ଦ ଟା ହଉଛି ଆକୁଚୁଆଲି ବେଙ୍ଗ ବଙ୍ଗାଳୀ ବୋଧେ
ଚାନ୍ଦ୍ ହଁ ନାଇଁ ତେମତି ନୁହେଁ ବଙ୍ଗାଳୀ ବି କିଛି ଅଛନ୍ତି କିନ୍ତୁ ଓଡ଼ିଆଶାରେ କିଛି ଅଛନ୍ତି। ଆମ ରିଲେଟିଭ ସବୁ ବଙ୍ଗାଳୀ କିନ୍ତୁ ସେଇ ଲାଗି ବୁଝି ହୁଏ ଆଉ
ହୁଁ ଚାନ୍ଦ୍ ତ ଆକ୍ଚୁଆଲି ବଙ୍ଗାଳୀ ନା ମୁଁ ସେଥିଲାଗି ପଚାରିଲି, ଓଡ଼ିଶାରେ ଆଗରୁ ଆସିକି ଅଛନ୍ତି ମାନେ ଅଛନ୍ତି ଆଉ
ନାଇଁ ଦି ଜଣ ମ୍ୟାରେଜ୍ କରିଛନ୍ତି ନା।
ହୁଁ
ସେଇଥି ଲାଗି ମାନେ କିଏ ଯାହାର କାଷ୍ଟ ଅନୁସାରେ ନା ଆମ କାଷ୍ଟରେ ପୁରା ବେଙ୍ଗଲରେ ହିଁ ରୁହନ୍ତି।
ଓହୋ
ସବୁ ଦୂର ଦୂର ଜାଗା।
ତମେ ବଙ୍ଗଳା ତ କହି ଶିଖିଥିବ ବି?
ନାଇଁ ସେମିତି ହାଲକା ଫୁଲକା ବେଶୀ ଜାଣିନି।
ବୁଝିଲି କିନ୍ତୁ କହିହୁଏନି।
ହଁ ହଁ।
ସେଥିଲାଗି ଏଇଥର ମାମାଙ୍କ ଘରକୁ ଯାଇଥିଲି ତାଙ୍କର ଗୋଟେ ଝିଅ ଟା ଅଛି ସିଏ ବଙ୍ଗଳାପୁରା କହିଯାଉଛନ୍ତି ବୁଝ ବୁଝି ପାରୁଛି ମୁଁ ଆଉ କହିପାରୁନାି ମୁଁ କହିଲା ବେଳକୁ ସତେ ବୁଝିପାରୁନାହାଁନ୍ତି ଅଧା କଥା।
ଓହୋ ତମେ କହିପାରିବ ଓ ମାନେ ସବୁଠାରୁ ଆମର ଭାଷା କେଉଟା ଭଲ ଭାଷା ମିଠା ଭାଷା।
ନାଇଁ ମିଠା ଭାଷା?
ହଁ ଅଁ।
ଓଡିଆ ହିଁ ଭଲ।
ସବୁଠାରୁ ମିଠା ଭାଷା ହ ଉଚି ବଙ୍ଗା
ହଁ ସେଟା ତ ଭଲ ବେଙ୍ଗଲୀ। କିନ୍ତୁ ମତେ ଭଲ ଲାଗେନି ସେମତି। ମତେ ବେଙ୍ଗୋଲୀ ଲୋକ ମାନଙ୍କୁ ଭଲ ଲାଗେ।
ହୁଁ।
ସେମାନେ ଟିକେ ବେଶୀ ମୁହଁ ମାନେ ଏଁ ମୁହଁଖରେଇ ଟାଇପ୍ ର ମତେ ଲାଗେ।
ଭଲ ବି ଅଚନ୍ତି।
ଆଉ ତମ୍ ଆଜି କୁଆଡ଼େ ବୁଲାବୁଲି କରିବାକୁ ଯାଇଥିଲ ନା ଯାଇନା?
ନାଇଁ ବୁଲାବୁଲି କୁଆଡ଼େ ଆଉ ଯିବା, ଗଲେ ବି ଏଇ ମାର୍କେଟ ଆଡ଼େ ଆଉ।
ତମର ସେଇଠି ପାଖରେ ବୋଧେ ବଜାର ଅଛି?
ହୁଁ ପାଖରେ ଏଇଠି ପୁରା ପାଖରେ। ଆମର ହାଟ ଯୋଉଁଠି, ସେଇଠି ଟିକେ ଖାଲି ଦୁର୍। ଆଉ ମାର୍କେଟ ପୁରା ପାଖରେ, ଏଇଠୁ ଦୁଇ ମିନିଟରେ ପହଂଚି ଯିବି।
ତମେ ହଉଚି, ଆଜି ବର୍ଷା ହେଇଥିଲା ସକାଳେ ତମ ଆଡେ?
ନାଁ ନାଁ ବର୍ଷା ହେଇନେଇ ତ।
ହୁଁ ଆମ ଆଡେ ଆମ ଆଡେ ହାଲକା ହାଲକା ବର୍ଷା ହେଇଚି କିନ୍ତୁ ପୁରା ଦିନମାନ ଆଜି ରଜ ପାଗ କରିକି ରଖିଥିଲା ପବନ ହାଲକା ହାଲକା ବୋହୁଥିଲା ଠିକ୍ ଚାରଟା ବେଳେ ଖରା ହେଲା।
ଆଚ୍ଛା ନାଇଁ ଆମର ଖରା ବର୍ଷା ନାଇଁ। ଗରମ ଲାଗୁଚି ବର୍ଷା ହେଇଗନେ ଭଲ ହବ। ବର୍ଷା ଉଠେଇନାଇଁ କାଇଁ ତାରା ତ ଦେଖାଯାଉଛି।
ହଁ ଏବେ ତ ତାରା ଦେଖାଆଉଚି।
ହୁଁ
ଏବେ ତ ତାରା ଦେଖାଆଉଚି ଫୁଲ୍।
ହୁଁ।
ତମେ ଆଜି ମାନେ ମୁଁ କହିବି ତମେ ସବୁ ପରିବା ଖାଅ କି ନାହିଁ ନା ଏମତି
ନାଇଁ ପରିବା ଖାଏ ମୁଁ ସବୁ।
ସବୁ ଖାଅ?
ହୁଁ ସବୁ ପରିବା ଖାଏ ମୁଡ୍ ଅନୁସାରେ।
ନା ଛବୁ ପରିଆ ଖାଅ ନା ଖାଅ ନା ନା କୋଉଟା ବି ଗୋଟେନ୍
ହଁ ଗୋଟେ ଭେଣ୍ଡିଟା ମତେ ଏମତି ଭଲ ଲାଗେନି।
ନାଳୁଆ ବୋଲି।
ହଁ। ଲାଳୁଆ ଦିନିଷ ମୁଁ ଖାଏନି। ନା ନା ଛଚିନ୍ଦ୍ରା ମୁଁ ସେସବୁ ଖାଏନି।
ଛଚିନ୍ଦ୍ରା ଖାଅନି ନା?
ନା ଆଉଗୋରେ ଯୋଉମ ହଁ ହଁ ସେମତି ଦେଖିଛି।
ହେଁ ହାଁ ହାଁ। ମୁଁ ଏ ଠୁ ଜେଡ୍ ପର୍ଯ୍ୟନ୍ତ ପରୀକ୍ଷା ଖାଏ ଖାଏ।
ଭଲ ପରିବାର ଭଲ।
ମୁଁ କେବଳ ଗୋଟିଏ ଜିନିଷ ଖାଏନା ହଉଚି ଧଣିଆ ପତ୍ର ମଝିରେ ଟିକେ ଇଏ ଲାଗିଲା। ଦି ବର୍ଷ ତଳେ ଲାଗିଲା ଫୋ ଫାଷ୍ଟ ଖାଉଥିଲି ମଝିରେ ଦିବର୍ଷ ଭଲ ଲାଗିଲାନି, ଫୁଣି ଖାଉଚି ଏବେ।
ଆଚ୍ଛା।
ଧଣିଆ ଚଟଣିଟା ମତେ ଭଲ ଲାଗେ ସବୁଠାରୁ।
ଉଁ। ଚଟଣି।
ତା ଦେହରେ ତେନ୍ତୁଲି ପଡି କି ଏ ଧଣିଆଟା ବଟା ହେଇକି ଗୋଟେ ହେଇଥିବ ଆଉ।
ତେନ୍ତୁଳିର ମତେ ଯୋଉ ଖଟା ହୁଏ
ଜୁଆ ଦିଅନ୍ତି ମୁଁ ମାନେ ଯୋଉ ଆମର ମାଛରେ ପଡିକି ଚୁଡ଼ଚୁଡା ହେଇଥିବ, ଯୋଉଟା ଖଟା ପଡିକି।
ସେମତି ଭଲ ଲାଗେ।
ଆମ୍ବୁଲ ହଉ, ନହେଲେ ତେନ୍ତୁଲି ହଉ।
ହୁଁ। ଖଟା ଭଲ ଲାଗେ ନା ଝୋଳ ନା ଡାଲି କିସ ଭଲ ଲାଗେ?
ଡାଲିରେ ଆକ୍ଚୋଲି ତ ଆମର ଖଟା ଡାଲି ହୁଏ ହଉଛି ମସୁର ଡାଲିରେ। ଯୋଉ ମସୁର କହୁଚି ଆମର ଯୋଉ କଣ କୋଳଥ। ସେଇଟାରେ କେବଳ ଖଟା ପଡେ। ନା ପିତା ତ ଲାଗେନି, ତା ପାଣି ଟା ପିଇନେ ଆମର
ପିଇଲେ ଭଲ, ଏଇ ଯୋଉ ଷ୍ଟୋନ ଏକା ହେଲେ ପେଟେରେ ପିଅନ୍ତି, କିନ୍ତୁ ପାଣି ଭଲ ଲାଗେନି ଜମା।
ମୁଁ ସବୁ ଡାଲି ଖାଇଆକୁ ଭଲ ପାଏ। ଆଉ ବିରି ଡାଲି ବି ବିରି ଡାଲିଲେ ବି ଟିକେ ଖଟା ପଡେ।
ହୁଁ।
ବିରି ଡାଲିଟା ଦେହ ପାଇଁ ଏତେ ଭଲ ନୁହେଁ, ମାନେ ଅଳ୍ପ ଅଳ୍ପ ଖାଇବା କଥା ହାଲକା। ବେଶୀ ଗ୍ୟାସ୍ କରାଏ।
ହୁଁ। କିଛି ଲୋକମାନଙ୍କୁ ତ ଡାଲି ଖାଇଲେ ଏସିଡି ହେଇଯାଏ।
ହଁ।
ତୁମକୁ ହୁଏ କି?
ନାଇଁ ନାଇଁ ମୋର ନାହିଁ, ସେ ରୋଗଟି ମୋର ନାହିଁ। ହାଲୋ। ହାଲୋ।
ହୁଁ ନେଟୱାର୍କ ପ୍ରୋବ୍ଲେମ୍ ହେଉଛି।
ହୁଁ ମୋର ଠିକ ତ ଅଛି, ମୋ ଭାରେ ଅଛି ନା।
ହଁ ମୋର।
ଦଶ ମିନିଟ୍ ହେଲା ମୁଁ କାଟିକି ଆଉ ଗୋଟେ ଆଉ ଗୋଟେ କରୁଛି।
ଆଜ୍ଞା।